ହାଲୋ, ମ୍ୟାମ୍
ଆଜ୍ଞା ମ୍ୟାମ୍ ନମସ୍କାର କେମ୍ କେମିତି ଅଛନ୍ତି?
ବଢିଆ ବହୁତ ଭଲ ଅଛି, ଆପଣ କେମିତି ଅଛନ୍ତି?
ହଁ ମୁଁ ବି ବହୁତ ଭଲ ଅଛି। ଆଉ ଆପଣଙ୍କର ଖାଇବା ସରିଲାଣି?
ଅ ହଁ ଲଞ୍ଚ୍ ସରିଲାଣି।
ଆଜ୍ଞା ଆଜ୍ଞା ହଁ ମୁଁ ଏବେ ଜଷ୍ଟ ଖାଇକି ଉଠିଲି।
ଆଚ୍ଛା।
ତ ମୋର ପଚାରିବାର ଥିଲା ଗୋଟେ ଝିଅ ହିସାବ ରେ ଘର କାମରେ ଆପଣଙ୍କୁ କଣ ଭଲ ଲାଗେ ଯେମିତି କିି ରୋଷେଇ କରିବା। ମତେ ତ ରୋଷେଇ କରିବା ବହୁତ ପସନ୍ଦ। ଆପଣଙ୍କୁ?
ହଁ ମତେ ବି ବହୁତ ଭଲ ଲାଗେ ରୋଷେଇ କରିବା ପାଇଁ କି। ବାସ ସବୁ ଗୁଡାକ ସାମାଥା ପାଖରେ ଆହୁରି ଘର ଟା ଟିକେ ଭଲ ଥାଉ ତ କରିବା ପାଇଁ କି କିଛି କିଛି ନୂଆ ନୂଆ ଜିନିଷ ନୂଆ ନୂଆ ଖାଦ୍ୟ କରିବା ପାଇଁ କି ବହୁତ ଭଲ ଲାଗେ।
ହଁ ମ ମତେ ବି ବହୁତ ଭଲ ଲାଗେ ଆଉ ଯେମିତି କିି ଆ ଆମର ଯଦି ଓଡିଆ ଖାଇବା କୁହାଯିବ ତ ଓଡିଆ ଖାଇବାରେ ଆପଣଙ୍କର ସବୁଠୁ କୁଉଟା ପସନ୍ଦ?
ଓଡିଆ ଖାଇବାରେ ସମସ୍ତଙ୍କୁ ବୋଧେ ଭଲ ଲାଗିବ ଏଇଟା ମୋ ମତେ ଯୋଉ ଟା ଭଲ ଲାଗେ ଯେମିତି କି ପଖାଳୁ ବୋଧେ ସମସ୍ତଙ୍କୁ ଭଲ ଲାଗିବ ଯେତି ଆମର ଦେଶୀ ଖାଇବା ବଡି ଚୋଡା ଶାଗ ଭଜା କି ଯୋଉ ଚଟଣି ଗୁଡାକୁ ଯୋଉ ଆମେ କରିଥାଉ ଆଉ ପୋଡିକି ବି ଯୋଉ ଚଟଣି କରିଥାଉ ଏବେ ପ୍ରାୟ ସେଇଟା କରନ୍ତିନି କେହି ଆଳୁ। ଆଳୁ ଉ ଭର୍ତା କରିଦିଅନ୍ତି ହେଲେ ଯୁ ଛୋଟ ଛୋଟ ଆଳୁ ଯୋଉ ପଡିକି ଆ ପୁରୁ ଯେମିତି କିି ସେଠି ଲୁଣ ଲଙ୍କା ଦଳିିକି ଯେମିତି କି ଖାଉଥିଲେ। ଏବେ ବୋଧେ ସେଇ ଚଟଣି ଟା କେହି କରନାହାନ୍ତି ସେଇଟା ବହୁତ ଟେଷ୍ଟି। ଭେଣ୍ଡି ପଡା ଆପଣଙ୍କୁ ମତେ ବହୁତ ଭଲ ଲାଗେ। ଆଉ ଜହ୍ନି ପୋଡା ଭଲ ଲାଗେ ଟମାଟୋ ପୋଡା ଭଲ ଲାଗ୍ କେ ଏଇ ଯୋଉ ପଡା ଗୁଡାକ ପଖାଳ ସହିତ ବହୁତ ଭଲ ଲାଗେ।
ଆରେ ହଁ ବହୁତ ଭଲ କଥା ମନେ ପକେଇଲେ ଏ ଏସବୁ କହିବାରୁ ପୁରୁଣା ଦିନ ସବୁ ମନେ ପଡିଗଲା। କାରଣ ମୁଁ ବି ମୁଁ ବି କହିବାକୁ ଗଲେ କିଛି ଦିନ ହେଲା ଏଇ ଯେମିତି କିି ଓଡିଆ ଖାଇବାରେ ଯେମିତି କହିଲେ ଆଳୁ ପୋଡା ଟମାଟୋ ପୋଡା ଏଇ ସବୁ ର ସେଇ ଯୋଉ ସ୍ଵାଦ। ଆଉ ଏସବୁରେ ତ ନାହିଁ। ନି ମୋର ମୋର ମନେ ପଡିଲା ଯେତେଲେ ଆମେ ଛୋଟବେଳେ ପିଲା ଥିଲେ। ମା ଜାଇଛି ମା ମାନେ ଆମକୁ ଅ ଯୋଉ କହନ୍ତି ଚୁଲି ରେ ତିଆରି। ଆ ଚୁଲିରେ ସେ ଯୋଉ ପୋଡା ହୁଏ। ଆଜିକାଲି ତ ଗ୍ୟାସ ହେଇଗଲାଣି ଇଣ୍ଡକ୍ସନ ହେଇଗଲାଣି ତ ସେତେବେଳେ ଥିଲା। ତ ସେଥିରେ ସେଇ ପାଉଁଶ ଚୁଲି ନିଆଁରେ ପୋଡିକି ଦିଅନ୍ତି ତାର ସ୍ଵାଦ ତ ସତରେ ପରିପ୍ରକାଶ ହିଁ କରିହବନି।
ଆଜ୍ଞା ଆଜ୍ଞା। ଆଗରୁ ଚୁଲିରେ ରୋଷେଇ କରିବା ଆଉରି ଏବର ଗ୍ୟାସ ରେ ରୋଷେଇ କରିବା ବହୁତ ତ ଅଲଗା ହିଁ ଲାଗେ। ଆଗର ଆଗର ଆମେ ଯୋଉ ଗୋଟେ ଛୋ ଡେକିଚିରେ ଅ ଡାଲି କରିବା ଆହୁରି ଏ ର ପ୍ରେସର କୁକର ରେ ରୋଷେଇ କରିବା ସେଇଟା ବି ବହୁତ ଅଲଗା ହିଁ।
ହଁ ହୁଏତ ସେଇଥିପାଇଁ ଆମେ ସେଇ ପୁରୁଣା ଯାହାକୁ କହନ୍ତି ପୁରା ଓଡିଆ ସ୍ୱାଦ କୁ ନିହାତି ଭାବରେ ବହୁତ ଭାବରେ କମି ଯାଇଚି।
ଏବେ ଯଦି ଆପଣ ଯଦି ଦେଖିବେ କହିଲେ ଆଗରୁ ଆମେ ପୋଡି ଚୁଲି ରେ ଆମେ ପୋଡିକି ଖାଇପାରୁଛୁ ହେଲେ ଏବେ ଯଦି ଦେଖିବେ କହିଲେ ଆମେ ଗ୍ୟାସ୍ ସେ ପଢିବା ପାଇଁ କି ତ ସେଇଟା ଦେହ ପାଇଁ କି ବହୁତ ଖରାପ୍। ଆପଣ ଜାଣିପାରୁଥିବେ।
ନିହାତି ଭାବରେ। ତ ଏବେ ଯେମିତି କିି କହିପାରିବା ଆମର ଏବେ ଯାଇଚି ଅ ରଜ ପର୍ବ ଗଲା ଆମର ସେଥିରେ ଯାହା ହଉ ଆମକୁ ପୁଣି ସେଇ ଯାହାକୁ କହନ୍ତି ପୁରା ଶୁଦ୍ଧ ଓଡିଆ ଆମର ଖାଇବା ପିଠା ପଣା ଏ ସବୁ ଆମେ ଖାଇଲେ ବହୁତ ମାନେ ଉପଭୋଗ କଲେ ତ ସେଥିରେ ଆପଣଙ୍କୁ ତ ଆମର ଯୋଉ ଯେମିତି କିି ରଜର ସବୁଠୁ ସ୍ଵତନ୍ତ୍ର ପିଠା ହଉଛି ପୋଡ ପିଠା। ଆପଣଙ୍କୁ ପୋଡ ପିଠା ବନେଇବାର ପ୍ରଣାଳୀ ଆସେ?
ଅ ନା ମୁଁ କେବେ କରିନି ଏ ମାମା କରୁଥିଲେ ଆପଣଙ୍କୁ କରିଆସେ କି?
ନା ମତେ ବି କରି ଆସିନି କିନ୍ତୁ ଘରେ ବୋଉ ଯେମିତି ବନାଏ ତ ମୁଁ ଦେଖିଚି। କି ଯେମିତି କିି ଆପଣ ଚାହିଁଲେ ଯାହାକୁ ଗୁଡ ଚିନି ଯାହାକୁ ଯାହା ପସନ୍ଦ ସେଇ ଅନୁସାରେ ତାପରେ ଚାଉଳ ଗୁଣ୍ଡକୁ ନିଆଯାଏ। ସେଇ ଚିନି କିମ୍ବା ଗୁଡ ତାହାକୁ କଡେଇରେ ପକେଇକି ତା ଉପରେ ସେଇ ଚିନି ରସ ବା ଗୁଡ ଟା ତରଳି ଯିବା ପରେ ତା ଉପରେ ଯୋଉ କ ପକାଯାଇଥାଏ ସେ ଅରୁଆ ଚାଉଳ ଗୁଣ୍ଡ। ତାକୁ ତାପରେ ଆଣିକି ସେଥିରେ ଆପଣ ଯାହାବି ଯେମିତି ନଡିଆ ବାଦାମ। ଆ ନଡ଼ିଆକୁ କୋରିକି ସବୁ ଯାହାବି ଆପଣ ପକେଇ ପାରିବେ ତା ନା ମାନେ ନିଜର ସ୍ଵାଦ ଅନୁସାରେ ଯାହା ଆପଣଙ୍କୁ ପସନ୍ଦ ପକେଇକି ତାକୁ ତାପରେ ଯଦି କହିବା ପୁରା ଓଡ଼ିଆ ପଦ୍ଧତିରେ ତ ସେତେବେଳେ କି ଯେମିତି ଚୁଲି ଥିଲା ବର୍ତ୍ତମାନ ତ ଚୁଲି ନାହିଁ ତ ସେ ସେ ପାତ୍ରକୁ ପୁଣି ଥରେ ସେ ପୁରା ସବୁ ମିଶିଗଲା ପରେ ଗୁଡ଼ ସହିତ ଆମର ଚାଉଳ ଗୁଣ୍ଡ ତାପରେ ତାକୁ ନେଇକିନା ମୁଁ ଯେକୌଣସି ଗୋଟେ ବଡ଼ ଅ ପାତ୍ରରେ ରଖିକି ତାକୁ ପତ୍ରରେ କଦଳୀ ପତ୍ର ଅଣା ଯାଇପାରେ କିମ୍ବା ଯେକୌଣସି ପତ୍ର ରହିଲା ସେ ପତ୍ରରେ ଘୋଡ଼େଇ ତେ ତାକୁ ଘିଅ ଲଗାଇ ତାକୁ ତାପରେ କିଛି ସମୟ ପାଇଁ ଘୋଡ଼ଣୀ ଦେଇକି ଆବଦ୍ଧ କରିକି ବୋହୁତ ସମୟ ପର୍ଯ୍ୟନ୍ତ ଜଷ୍ଟ ମାନେ ଟିକେ ପୋଡ଼ିବା ପର୍ଯ୍ୟନ୍ତ ତାକୁ ଅପେକ୍ଷା କରିବାକୁ ପଡ଼େ। ତ ତାପରେ ସେଥିରେ ଆପଣ ବନେଇ ସାରିବା ପରେ ସେଇ ଯୋଉ କଦଳୀ ପତ୍ରର ବାସ୍ନା ସହିତ ସେ ଯୋଉ ପୋଡ଼ ପୋଡ଼ି ଯାଇଥିବ ସେଇ ବାସ୍ନା ତ ନିହାତି ବୋହୁତ ସ୍ଵାଦିଷ୍ଟ।
ଆଜ୍ଞା ଆଜ୍ଞା ମତେ ଇଚ୍ଛା ହେଲାଣି ଖାଇବା ପାଇଁ କି ଆପଣଙ୍କର ଆ ଯୋଉ ପ୍ରଣାଳୀଟା ଯୋଉ ଆପଣ କହିଲେ ପିଠାର। କେତେବେଳେ ଥରେ କରିବେ ଆହୁରି ମତେ କହିବେ ମୁଁ ନିଶ୍ଚୟ ଆପଣଙ୍କ ଘରକୁ ଆସିବି ଖାଇବା ପାଇଁ କି।
ହଁ ହଁ ନିଶ୍ଚୟ ଭାବରେ କାରଣ ଏବେ ଯେହେତୁ ଯାଇଛି ରଜ ପର୍ବ ତ ସେଇ ସବୁ ପିଠା ପିଠାପଣାର ସ୍ବାଦ ଏବେବି ଯାଇନି। ଇଚ୍ଛା ହୁଏ କି ହଁ ସବୁବେଳେ ଏଇଭଳି କିଛି ନା କିଛି ପର୍ବ ଆସୁ ଆଉ ଆମେ ଆମର ଏମତି ପି ଠା ପଣା ବିଭିନ୍ୟ ପ୍ରକାର ସୁସ୍ଵାଦ ବ୍ୟଞ୍ଜନ ଖାଉ ଥାଉ।
ଆଜ୍ଞା ଆଜ୍ଞା। ଆମର ତ ଓଡ଼ିଆ ସଂସ୍କୃତି ଆପଣ ଯଦି କହିବେ ପର୍ବପର୍ବାଣି ଆମର ପ୍ରତି ମାସରେ ଆମର ପଡ଼ିଥାଏ କିଛି ନା କିଛି ପର୍ବ ଥାଏ ଆହୁରି ସେଇ ପର୍ବ ଗୁଡ଼ାକରେ ନିହାତି ସମସ୍ତଙ୍କ ଘରେ ଆମର ପିଠା ପଣା ଖିରି ପୁରୀ ତରକାରୀ ଏଗୁଡ଼ାକ ନିହାତି ହଉଥିବ ସମସ୍ତଙ୍କ ଘରେ।
ଆଜ୍ଞା ନିହାତି।
ସବୁଦିନ ନ ଖାଇଲେ ବି ଏଇ ଯୋଉ ପର୍ବପର୍ବାଣୀରେ ଏ ଯୋଉ ଯାହାବି ହେଇଥାଏ କିଛି ନୂଆ ନୂଆ ଖାଇବା ଆ ତାର ଆମେ ବହୁତ ଭଲ ସେ ଫାଇଦା ଆମେ ନେଇଥାଉ ଯେ ଯେ ଟିକେ ଅଧିକା ହିଁ କିଛି କରିଦବା ଅଲଗା ଅଲଗା ପ୍ରକାରର ପିଠା କରିଦବା କହିକି। ସବୁଦିନ ନ କରା ହେଇଥିଲେ ବି ଏଇ ପର୍ବପର୍ବାଣୀ ଗୁଡ଼ାକ ଆସିଲେ ଆମେ ଇଁ ଜଗିକି ହିଁ ଥାଉ ଯେ କେବେ ସେଇ ପର୍ବପର୍ବାଣୀ ଟା ଆସିବ ଆହୁରି ସେଇଥିର ଖାଇବାର ଆମେ ମଜା ନବୁ କହିକି।
ଆଜ୍ଞା। ନିହାତି ଭାବରେ ନିହାତି ଯେମିତି କିି ଓଡ଼ିଆରେ ଆମର ଗୋଟେ ଗଂ ଅଛି କି କଥା ଯୋଉ ବାର ମାସେ ତେର ପର୍ବ ତ ନିହାତି ଭାବରେ ପ୍ରତ୍ୟେକ ମାସରେ କିଛି ନା କିଛି ପର୍ବ ପର୍ବାଣୀ ଆସୁଥାଏ ଆଉ ସେଥିରେ ଆମେ ଏଇ ସବୁ ଆମର ଯୋଉ କହନ୍ତି ଓଡ଼ିଆ ଜାତିର ଖାଇବା ସେଇ ସବୁକୁ ନ ଭୁଲିକି ଆମେ ତାକୁ ପୁଣିଥରେ ଯେମିତି କି ଆମର ସବୁଠୁ ଓଡ଼ିଆ ଜାତିର ଏଇଟା ହଉଛି ଭଲ କଥା କି ଯେତେବେଳେ ପର୍ବପର୍ବାଣୀ ଆସେ ତ ଘରର ଯିଏ ଯୋଉଠି ବି ଥାଆନ୍ତୁ ତ ସମ ତେ ଆସି ଏକାଠି ହୁଅନ୍ତି ସେଇ ଖୁସି ଟା ବି ଗୋଟେ ନିଆରା। ସମସ୍ତେ ଏକାଠି ହବା ତାପରେ ଏଇଭଳି ପିଠା ପଣା ଖିରି ପୁରୀର ସେଇ ଯୋଉ ମାହୋଲ ତ ନିହାତି ଭାବରେ ଓଡିଆ ଭାବରେ ବେଳେ ବେଳେ ବହୁତ ଖୁସି ଲାଗେ ଆମକୁ।
ଆଜ୍ଞା ଆଜ୍ଞା ଚକୁଳି ପିଠା, ବରା, ମଣ୍ଡା ପିଠା ଛଣା ପିଠା, ଛୁଞ୍ଚି ପିଠା। ଆ ଏମିତି ବିଭିନ୍ନ ପ୍ରକାରର ହେଇଥାଏ। ଆ ପିଠା ଗୁଡାକ ସମସ୍ତଙ୍କ ଘରେ ହେଇଥାଏ। ଆ ଏଇ ଭିତରୁ ଯଦି କଣ କହିବ କହିଲେ? ମତେ ଚକୁଳି ପିଠା କରିଆସେ ମଣ୍ଡା ପିଠା କରିଆସେ। ଆଉ ଯୋଉ ଛଣା ପିଠା ସେଇଟା ବି କରିଆସେ। ଛୁଞ୍ଚି ପିଠା ମୁଁ କିଛି ପ୍ରଣାଳୀ ଜାଣିଛି ସେଠ ମୁଁ କେବେ କରିନି।
ହଁ ମୁଁ ମଧ୍ୟ ଛୁଞ୍ଚି ଅ ମାନେ ସେ ପିଠା ଦେଖିଛି। ହଁ କିନ୍ତୁ ମତେ ବି ସେଇଟା ବନେଇ ଆସିନି ତାକୁ ବହୁତ ସାବଧାନତାର ସହିତ ବନେଇବା ପାଇଁ ପଡେ ଯେମିତି କିି ମା, ଜେଜେମା, ବଡ ମା ଏମାନେ ହିଁ ତାକୁ ବନେଇ ପାରନ୍ତି। ସେ ବହୁତ ପତଳା ହେଇକି ସେ ହୁଏ।
ଏଇଟା ଛୁଞ୍ଚି ପିଠା କି ଆପଣ ମୁଁ କହୁଛି ପ୍ରଣାଳୀ ମୁଁ ଅ ପୁରା ଠିକ କହିବି ସେମିତି କିଛି ନାହିଁ ମୁଁ ଆପଣଙ୍କୁ କିଛି ପ୍ରଣାଳୀ କହୁଛି ମୁଁ ଯାହା ଦେଖିଛି ଏବେ ତ ୟୁଟୁବ ଏଭେଲେବୁଲ ହେଲାଣି, ଇଣ୍ଟରନେଟ ହେଲାଣି ତ ଆମକୁ କିଛି ରେସିପି ନ ଆସିଲେ ବି ଥାଉଛି ୟୁଟ୍ୟୁବ ଯେ ଆମକୁ ଶିଖିଦବ ସେ କିଛି ପ୍ରଣାଳୀ ଆଉ ଏଇଟା ବି ମୁଁ ୟୁଟ୍ୟୁବ ରୁ ହିଁ ଦେଖ ଦେଥିଲେ ଆପଣ କହିବେ ଯେ ଏଇଟା କି ସେଇଟା ଯୋଉ ଆମେ ଉ ଆ ଯଉ ଅରୁଆ ଚାଉଳଟା କୁ ଆମେ ସେଇଟା ଗ୍ରାଇଣ୍ଡର୍ କରିସାରିକି ସେଇଟାକୁ ପାଣି ପାଣି ଆମେ କରିଦେଉ ପାଣି ଅଧିକା କ୍ୱଣ୍ଟିଟି ଦେଇକି। ଟିକେ ଅଧିକା ପାଣି ପାଣି କରିକି ଆମେ ସେଇଟା କିଛି କପଡା ନେଇକି ସେ ତା ଦେହରେ ଆମେ ପକେଇକି ଆମେ ତାୱ ପକେଇ ଦେଇଥିବା। ଆହୁରି ସେ ଯୋଉ ଅରୁଆ ଚାଉଳର ଯୋଉ ଆମେ ଅଧିକା ଯୋଉ ପାଣି କରଥିବା ଗୋଳେଇକି ସେଇଠା ଆମେ ତା ଭିତରେ ବୋଡେଇକି ସେଇଠୁ ଆମେ ତାୱରେ ପକେଇବା। ଆହୁରି ସେଇଠି ଆପଣ କିଛି ବି ସେପ ଦେଇପାରିବେ। କିଛି ବି ତାର ଆକାର ଦେଇକି ଆପଣ ସେଇଠି ପୁଣି କିଛି ଅଲଗା ଆପଣ ଉ ପୁର ତିଆରି କରିଥିବେ ଯେମିତି କିି ନଡିଆ ପୁର ହଉ। ପ୍ରାୟତଃ ନଡିଆ ପୁର କରିଥାନ୍ତି, ନଡିଆ ପୁର ଟା ଆମେ ସେଇ ଭିତରେ ପକେଇବା ତାପରେ ଆମେ ସେଇଟାକୁ କି କିଛି ଭାଙ୍ଗିକି ସେଇ ପୁରଟାକୁ ଆମେ ବନ୍ଦ କରିବା। ତାପରେ ହେଇଗଲା ବୋଧେ ଛୁଞ୍ଚି ପିଠା ଏଇଟା ହିଁ ବୋଧେ ଛୁଞ୍ଚି ପିଠା କୁହନ୍ତି।
ହଁ ନିହାତି ମୁଁ ମଧ୍ୟ ଦେଖିଥିଲି ଏହିଭଳି ଆପଣ ଯେମିତି କହିଲେ କି ସେଇ ଚାଉଳର ସେ ବହୁତ ତାକୁ ଅ ମାନେ ବହୁତ ତରଳ ପାଣି ପାଣିଆ ସେଇ ଟାଇପ ର ତାର ଥାଏ। ତାକୁ ସେଥିରେ ଆପଣ ଯେମିତି କହିଲେ ପୁର କିଛି ଦେଇ ତାକୁ ଅ ଭାଙ୍ଗ କରାଯାଇ ହୁଏ। ହଁ ସେଇଆ ସେଇଟା ହିଁ ହଉଚି ଛୁଞ୍ଚି ପତ୍ର ପିଠା କୁହନ୍ତି।
ଆଜ୍ଞା ଆଜ୍ଞା। ଆପଣଙ୍କ ସହିତ କଥା ହେଇକି ବହୁତ ଭଲ ଲାଗିଲା ମ୍ୟାଡାମ।
ହଁ ଆପଣଙ୍କ ସହିତ ମଧ୍ୟ।
ମୁଁ ଛୁଞ୍ଚି ପିଠା ର ରେସିପି ପୁଣି ଦେଖିବି ଆହୁରି କରିବି, ମତେ ବି ବହୁତ ଇ ଇଚ୍ଛା ହେଲାଣି ପୁଣି ଆପଣଙ୍କର ଯୋଉ ପୋଡପିଠା କହିଲେ।
ହଁ ହଁ ନିଶ୍ଚୟ ନିଶ୍ଚୟ ମତେ ବି ବହୁତ ଭଲ ଲାଗିଲା ଆପଣଙ୍କ ସହିତ। ଆମ ଓଡିଆ ପରମ୍ପରା ପିଠାପଣା କଥା ଆଲୋଚନା କରି।
ଧନ୍ୟବାଦ।
ଧନ୍ୟବାଦ।